ହ୍ୟାଲୋ।
ହଁ। ହଁ ହ୍ୟାଲୋ କୁହ।
ହ୍ୟାଲୋ।
ହ୍ୟାଲୋ ହଁ ହ୍ୟାଲୋ।
ହଁ।
କୁହ। କହ।
କଣ କରୁଚ?
ମୁ କେନାଳ ସାଇଡ ରେ ବସିଚି ଗରମ ଲାଗୁ ଚି ବୁଲ୍ କେନାଲ ସାଇଡ ରେ ବସିଛି ଗରମ ନାଗୁଛି ବୁଲୁଚି।
ଖାଇସାରିଲଣି?
ନା। ଦଶଟା ଖାଇଲା ବେଳକୁ ଦଶଟା ହେଇଯିବ।
କଣ ଖାଇବ।
ଭାତ ଗରମ ଭାତ ଆଜି।
ଆଉ।
ଆଉ ଡାଲି ଭଜା।
ନଡ଼ିଆକୁ ବି ବଡ଼ିଆ ପଶଙ୍ଗଛି। କଣ। ମା। ନଡି ଆବାଡି ବଡ ବାପା।
ହଁ ଛଡେଇଦେ। ଦେ ମୁଁ କଥା ହାଲୋ।
ହଁ। ହଁ ହାଲୋ କୁହ।
ନଡିଆ ହେଇକି ଆ
ଆଜିର ଭାତ ଡାଲି ଆଉ ଭଜ୍
କେ ଭଜା।
ଆଳୁ ଭଜା।
ହୁଁ।
କୁଓ।
କାଲି ମୋରୋ କାଲି ମୋର ଇଣ୍ଟର୍ଭିୟୁ।
ଆଁ ହଁ। କୋଉଠି କି ଯିବ ଭୁବନେଶ୍ଵର୍ କି କୋଉଠି ତମ ସେ ପାଖେ। ଆ।
ହାଲୋ।
ହଁ କୁଅ ଶୁବୁଚି ହଁ।
ଶୁଭିଲା ଶୁଭିଲାନି କଣ କହିଲ।
ହଁ। ନା ନା ମୁଁ କହିଲି କୋଉଠିିକି ଯିବ ଭୁବ୍ନେଶ୍ଵର୍ ଯିବ କି ତମ ସେ ଯୋଉ ପାଖେରେ।
ନା ଆମ ପାଖରେ।
ସେଇଠି କେତେ ସେଲେରି।
ଦଶ୍ କିଲୋମିଟର୍ ହେବ।
ଓହୋ। ବୋଲ ବସ୍ ରେ ଯିବା ଆସିବା।
ସାଇ କଲ୍ରେ।
ସାଇକଲ୍ ରେ ଦଶ୍ କିଲୋମିଟର୍ ଯିବ ଫେରେ ଆସିବ।
ହଁ।
ବାପ୍ରେ ଆଉ ଟିକେ ଶୁଖିଯିବ।
ଇଣ୍ଟର୍ଭିୟୁ ଦେଇନି ଆସ ଦେଖିଆ ଆଉ। ଆଉ ଏବେ କଣ ଭୁବନେ ଯାଇ ହବ ପାଠ ପଢୁଛି ଆଉ। ଯିବିନି।
ପାଠ ପଢୁ ଯେ ଦଶ୍ କିଲୋମିଟର୍ ଯୋଉ ଯିବ। କାହାକୁ କହିଲେ ତମ ଭାଇ ବିଠି ବାଇକ ରେ ନେଇଯିବେନି,?
ଆ ହଠାତ୍ କିନି ଆସିଲା ନା ସେଥିପାଇଁ। ଗୋଟେ ଦିନରେ।
ହଉ ଯା
ତିନିଜଣ ପିଲାଙ୍କୁ ସିଲେକ୍ସନ୍ କରିଥିଲେ। ତିନି ଜଣରୁ ଆମେ ଦି ଜଣ ଯିବୁ ଆଉ।
ହୁଁ।
ହଁ ଯାହା ଫେରେ ତମ ଦି ଜଣରୁ ଫେରେ ସିଲେକ୍ସନ ହବ ସେଇଠି।
ନହେଲେ ସିଲେକ୍ସନ୍ ହେବୁ।
ତମ କଥା କିଲଅର ସୁବୁ ନେଇଁ।
ହୁ।
କିଏ କକିଏ ଜିବ ଏଟା? ହ୍ୟାଲୋ। ହ୍ୟାଲୋ। ଏବେ ଦେଖିିବ।